ହଁ।
କଣ କରୁଛ?
ଏଇଠି ବସିକି ଟିଭିି ଦେଖୁଥିଲି ଆଉ।
କଣ ସିରିଏଲ?
ହଁ ସିରିଏଲ୍ ଟିକେ ସଜାର ଲଗେଇଛ ସେଇଆ ଟିକେ ଦେଖୁଛୁ।
ହୁଁ। ସିରିୟଲ ନା ଓଡ଼ିଆ ନା ହିନ୍ଦୀ?
ହଁ ଓଡ଼ିଆ ମୁଁ ଦେଖେନି ଆଜି ଟିକେ ଛୁଟି ଅଛି ତ ଟିଉସନ୍ ଯାଇନି ହେଇଠୁ ବସିଥିଲି।
ଓହୋ ମତେ ଓଡିଆ ସିରିଏଲ୍ ଦେଖିବାକୁ ଭାରି ବିରକ୍ତ।
ହଁ।
ଗୋଟିଏ ସିନ୍ କୁ ଦେଖଉଥିବ ଦଶ ଦିନ। ମାନେ ସେଇ ଘଟଣା ଟା ଘଟିବ ସେ ଦଶ ଦିନ ଆଡଭାଟାଇଜ୍ ଦେଇ ଦେଇେ ଦେଇ ଦେଇ ଦେଇ ଦେଇ ପୁରା ମୁଣ୍ଡ ଖରାପ କରିଦେବେ।
ହଁ କିନ୍ତୁ ଆଜି କାଲି ଓଲଟା ଆଉ।
କିନ୍ତୁ କିନ୍ତୁ ଓଡିଆ ସିରିଏଲ୍ ରୁ ଶାଶୁ ବୋଉ ମାନେ ବଢିଆ ହଉଛନ୍ତି। ହଁ ହା ହା ସିରିଏଲରେ ଯାହା ହୋଉଚି ଘରେ ଘରେ ହେରିକା ସେଇଆ।
ହଁ।
ହଁ ଗୋଟେ ମଜା କଥା ମୁଁ ଗୋଟେ ଗୋଟେ ଜାଗାକୁ ଯାଇଥିଲି ହେଲା ସେଇଠି ଶାଶୁ ଶୁ ବୋହୁ ବସିକି ଦେଖୁଛନ୍ତି ସିରିଏଲ ମୁଁ ବି ହେଠି ବସିଛି ହେଲା ସେଠୁ ଗୋଟେ ଥିଲା ସେ ତା ମାନେ ବୋହୁଟା ମାନେ କଣ କହିଲ ଶାଶୁ କୁ ମାନେ ପୂରା ଯେମତି ତି ସମ୍ମାନ ଦବା କଥା ସେମତି ହେଲା ଇଏ ଯୋଉ ବୋହୁଟି ଇଏ ଟିକେ ମାନେ କଣ କହିଲ ସମ୍ମାନ ଦିଏନି ହେଲା ତା ଶାଶୁ କହୁଛି ଏମିତିଆ ବୋହୁ କରିବ ଜୀବନ ଧନ୍ୟ ହେଇଯିବ। ସେମତି ତ ବୋହୁ କହୁଛି ଆଉ ମୁଁ କଣ ଖରାପେ? ଚା
ହୁଁ
ହେଲା ମୁଁ ହସି ହସି ମୋ ପେଟ ଦରଜ ହେଇଛି। ହଁ ସିଆଡୁ ଆସିକି ମତେ କହୁଛି ୟାଙ୍କୁ ବା ପର ବୋହୁ ବଢିଆ ଦେଖାଯିବେ ନିଜ ବୋହୁ ଗନ୍ଧ ଛାଡିବେ। ହଁ
ଏମିତିଆ ଆଉ।
କଣ କରୁଚ? ଆଜ୍ଞା। ହ୍ୟାଲୋ। ହଁ।
ଆ
ହଁ